ହ୍ୟାଲୋ ଆଜ୍ଞା ନମସ୍କାର।
ହ ନମସ୍କାରରେ କିଏ କହୁଛନ୍ତି।
ମୁଁ ଆପଣଙ୍କ ବନ୍ଧୁ କହୁଛି। ଆପଣ କଣ ଜାଣି ପାରୁନାହାନ୍ତି।
ନାଇଁ ଜାଣିପାରୁନି ଆଉ କଣ କରୁଛନ୍ତି?
ଜାଣିପାରୁନାହାନ୍ତି ଯେ ପୁଣି ଆଉ କଣ କ ବସିଥିଲି ଟିକେ ଫାଙ୍କା ଥିଲେ ତ ଆପଣ ପାକୁ ଲଗେଇଦେଲେ ଆଉ।
ହଉ ହଉ ହଉ ଭଲ କଲେ ଆଉ ଆଉ କଣାଇ ଖାଇଛନ୍ତି କଣ?
ଖିଆ ପାଇଁ କେତେବେଳୁ ସରିଲାଣି ଖାଇଥିଲି ଭାତ ମାଛ ତରକାରୀ।
ହୁଁ। ଭାତ ମାଛ ତରକାରୀ ଖାଇଦଲେ
ଆଜ୍ଞା।
ଆଉ କଣ ଖାଇଥିଲେ?
ଏଇ ସବୁ ଖାଇଥିଲୁ ଆଉ ଆଜି ଟିକେ ଆମିଷ ବାର ତ ଆଉ ଆପଣ କେବେ ସରିଲଣି।
ହଁ ଆମେ ଘାଇଲୁଣି କେତେବେଳୁ ଆଉ ଅଛୁ। ହଁ ଖାଇକି ଶୋଇବାକୁ ବାହାରିଲୁନଣି ତମେ ଫୋନ କଲ ବୋଲି ଆମେ ଉଠେଇଲୁ ଆଉ।
ଆଜ୍ଞା ଆପଣ କରିଛନ୍ତି।
ହଁ ହଁ ହଁ ଏ ଆଉ ଦେହପ ଭଲ ନା?
ଦେହ ପା ସବୁ ଭଲ ଅଛି ଆଉ। ସେମିତି ମଝିରେ ମଝିରେ ଟିକେ ଖରାପ ହଉଛି ଆଉ। ଆଉ ଆପଣଙ୍କ ଆଡେ କଣ ସବୁ ଏଇ ଚାଷ ବାସ ଚାଲିଛି ନା ନାଇଁ?
ହଁ ତା ସହିତ ଚାଲିଚ ଧାନ ଫାନ ବୁଣା ବୁଣି ହେଲାଣି। ହଁ ମଉସୁମୀ ଆସିଲାଣି ମଉସୁମୀ ଆସିଲେ ସବୁ ଚାଷ ବାସ ଷ୍ଟାର୍ଟ ହେଇଯିବ ଆରମ୍ଭ ହେଇଯିବ ଆଉ। ଆଉ ତମ ସଡେ କଣ ହେଲାଣି?
ତଳି ଏଇନା ଛୋଟ ଛୋଟ ଉଠିଛି ଗାଈ ଗୋରୁ ଖାଇ ଦଉଚୁନି। ସେମିତି ଚାଲିଚ କାମ ଆଉ ଆଜି ଭାରି ଗୁଳିୁ ଗୁଳି ହଉଛି ନ କି ଖରା ଆଜି ଅଧିକା ଅଧିକ ହେଇଯାଇଛି ତାପଣ ମାତ୍ର ଅଧିକ ଆଜ୍ଞା।
ଖରା ତ ପ୍ରବଳ ଆଉ
ଆଉ ଆପଣ କଡ ବା ନଈ ଆସିନା କଣ ମୁ ଶୁଣିଥିଲି।
ହଁ। ଆ ହଁ ବିରୁପୁଆ ଆଉ ତମ ସହିଡରେ ନଈ ଅଛି କଣ।
ଏ ନହ ଇଏ ତ କୋଉ ନଈଁ ମୁଁ ଜାଣିନି। ହଁ କି ମ କେ ଜଣି ଏଟା? ଏ ବା ଏଟା କି ନଁ କେେ ଆପଣ ଶୁଥିବେ ନା କହିପାରିବେନି। ଯେହେତୁ ଆମ ଶାଶୁଘର ଏଇଟା ଆମେ। ତା ଏତେ ଆଉ ଖବର ରଖେନୁ ଆମ ଗାଁରେ ତ ନଈ ନାହିଁ ସେଠି ଏଠି ତ କ ଅଛି ଟ ନଟ ଆଉ।
ଆଉ ବାପା କଣ କରୁଚନ୍ତି?
ପା ଏବେ ଶୋଇଥିଲେ କିଏ ଜଣେ ତାଙ୍କ ବନ୍ଧୁ ଫୋନ କଲେ ତ ଆଉ ଟିକେ କଥା ହଉଛନ୍ତି।
ଓହୋ ଆପଣ କଣ ଚାଷ ବାସ କରୁଛନ୍ତି।
ବାପା ହଁ ହାତରେ ଚାଷ କରୁଛନ୍ତି ଆମର ଏବେ ସବୁ ନିଜ ହାତରେ ହିଁ କରୁଛନ୍ତି। ହାତରେ ହଳ କଲେ ତାପରେ ସବୁ ହାତ ତାହଲେ କୌଣସି ମେସିନ୍ ଦ୍ଵାରା କିଛି ହଉନି
ଆଉ ମା କଣ କରୁଛନ୍ତି?
ମାଁ ଆଁ ଶୋଇଛନ୍ତି ନା କଣ ଆଉ ଦେଖିନି ଆପଣ ତୁ ଫୋନ କଲେ ମୁଁ ପଳେଇ ଆସିଲି ପଦାକୁ ବଧେ ଶୋଇଛନ୍ତି ଆଉ ଭାଇ ଭାଇ ଅଛନ୍ତି ଘରେ। ସବୁ ଏଇନା ଯେହେତୁ ଟିକେ ଏ ଖରା ବଳ ଟାଇମ ସବୁ ଟିକେ ଶୟନ କରୁଛନ୍ତି ଆଉ ଆଉ କଣ ଆପଣ କୁଆଡେ ଯାଇଥିଲେ ବୁଲାବୁଲି କରିବାକୁ ନା ନାହିଁ?
କୁଆଡା ବୁଲାବୁଲି କରିବେ ଏଇ ଚାରିଟା ହେଲେ ଯିବୁ ଖେଳିବାକୁ ଟିକେ ଯିବୁ ଖେଳି ସାରିଲେ ଆଉ କୁଆଟେ ବଜାର ଟିକେ ଯିବାକୁ। ବୁଲିବାକୁ ଏଇତ କାମ ଆଉ କୁଆଡେ ଏ କିଛି ଖରା ହଉଛି କୁଆଡେ ଖରାରେ ବୁଲିବ।
ଆପଣଙ୍କ ଗାଁରେ କଣ କ୍ରିକେଟ ଖେଳ ହଉଛି ନା କଣ?
ହୁଁ ଚାରିଟା ବାଜିଲେ କ୍ରିକେଟ ଛୁଆ ଆସିବେ
ଆଉ ସବୁ କି କି ଖେଳ ହଉଛି କ୍ରିକେଟ୍ କବାଡ଼ି ଫୋବାଡି କିଛି ନା କଣ କି ଖାଲି
ହୁଁ କ୍ରିକେଟ୍ କ୍ରିକେଟ୍ ହଉଛି। ଆ ଛୁଆ ତାଙ୍କର ଖେଳୁଛନ୍ତି ଆମର ଲୁଡୁ ଖେଳୁଛନ୍ତି। ଆଉ ସେ କବାଡି ଯୁଗ ତ ଗଲାଣି ସେ କବାଡି କାଇହି ଆଉ ଖେଳୁଛନ୍ତି ଲୋକ ଆଗେ।
ହଁ ଆଗେ ଖେଳୁଥିଲେ ସବୁମ ଆମେ ସବୁ ସ୍କୁଲ ମାନଙ୍କରେ ଖେଳୁଥିଲୁ।
ହୁଁ।
ଥିଲୁ ଶହେ ମିଟର ଧଉଡା ଲଙ୍ଗ୍ ଜମ୍ପ୍ ହାଇ ଜମ୍ପ୍। ଏଗୁରା ସେଗୁରା ତ ଏବେ ଆଉ ନାହିଁ ତଥାପି ଗାଁ ଗହଳିରେ ଟିକେ ଟିକେ ଜାଗାରେ ବଞ୍ଚି ତ ଅଛି- ଅଛି ଆଉ।
ଆଉ ଏ ବର୍ଷ ରଜ କଣ କେମିତି ପାଳନ କଲ।
ହଁ ରଜ ସବୁ ଭଲରେ କଟିଲା ଆଉ।
ଭଲରେ କୁଆଡେ ଯାଇଥିଲ କଣ ବୁଲିବାକୁ ନା ନାଇଁ
ନାଇଁ ଏ ବଛ ରଜରେ ଆମେ କୁଆଡେ ଏତେ ବୁଲାବୁଲି କରିବାକୁ ଯାଇନୁ। ଏଇ ଘରେ ଟିକେ ଦୋଳି ଫୋଳି ଖେଳି ପିଠା ପଣା ଖାଇକି ଟିକେ ମୋଜ ମସ୍ତି କଲୁ ଆଉ। ରଜ ସରିଲା ତାପରେ ବସୁମତି ଆଜ୍ଞା
ହୁଁ।
ହଁ ଆଉ ଏ ଯୋଉ ଆପଣଙ୍କ ମାଙ୍କ ଦେହ ଭଲ ଅଛି ନା।
ହଁ ମୋ ମାଆଙ୍କ ଦେହ ତ ଭଲ ଅଛି ଆ ଆପଣଙ୍କ ଦେହ ଭଲ ଅଛି ନା।
ହଁ ମୋର ଭଲ ଅଛି ଆଉ ଆଉ ମୁଁ। ଶୁଣିଥିଲି ଆପଣଙ୍କର କାଲି ଈ କାଲି ଆପଣ ଆପଣଙ୍କ ମାଉସୀ କିି ନେଇକି ଟିକେ ମା ଦେଇଙ୍କ ଘରକୁ ଯାଇଥିଲେ।
ହଁ ତମେ ଖ ତମେ କୋଉଠି ଶୁଣିବାକୁ ପାଇଲ?
ମୁଁ ମୋ ଭଉଣୀ ଜଣେ ଅଛନ୍ତି ସେଇ ଗାଁରେ ମତେ କହିଲେ କି ଆ ଆପଣଙ୍କ ବନ୍ଧୁ ତାଙ୍କ ମାଉସୀ କି ତାଙ୍କ ମାଉସୀକି ନେଇକି ବୁଲିବାକୁ ଯାଇ ଏଇପଟେ ଗଲେ ଆଜ୍ଞା ଆମ ଘରକୁ ଟିକେ ଆସିଲେନି।
ଆମର ତ ଖି୍ୟାଲ ନାହିଁ ଆଉ ଦେଖିବା ପୁଣି କେବେ ଯିବା ଆଉ ମନ ପ ପଇଲେ ଆଉ।
ଆଉ ଆପଣଙ୍କ ମାଉସୀ ଯିଏ କଣ ବୟକ୍ସା ହେଇଯାଇଛନ୍ତି ନାଇଁ।
ହଉ ବୁଢୀ ହେଲେଣି ଆଉ କଣ ମାଉସୀ କହିଲା କେତେଦି
ହାଲୋ
ଟିକେ ବୁଲି ଆସିବା ଟିକ ଟିକେ ଆଉ ସେଥିପାଇଁ ବାହାରଲା ବୁଢ଼ୀକି ଟିକେ ନେଇକି ବୁଲେଇ ଆଣିଲୁ ଆଉ।
ଆଚ୍ଛା ଭଲ କରିଛନ୍ତି ଆଉ ଦିନ ଯାକ ଦିନ ଯାକ ସେ ବୁଲାବୁଲି କଲ କଣ ସବୁ କଲ କଣ ଖାଇଲ।
ହଁ ସବୁ ଜିନିଶ ହେଲା ଦିନ ବହୁଟୁ ଭଲରେ କଟିଲା। କରିଥିଲେ ଭାତ ଡାଲି ଭଜା। ହଁ ଛତୁ ଆଉ କଣ ଆମ୍ବ ଆଉ କଣ ଆଉ ପାମ୍ପଡ଼ ଆଉ ହଉଛି।
ତୁ କାଲି ମଙ୍ଗଳବାର ଥିଲା ସେଥିପାଇଁ ସାଧା ଟିକେ କ
ହଁ ହଁ ବିଭିନ୍ନ ପ୍ରକାର ଆ ମ କରିଥିଲେ ଆମେ ଖାଇକି ଆସିଲୁ ଆଉ। ମୁଁ ଏଇ ସଞ୍ଜ ବେଳକୁ ଫୁଣି ହଁ। ବିଭିନ୍ନ ପ୍ରକାର ଫେଣେ ସଞ୍ଜ ବେଳୁକୁ ଫୁଣି କରିଥିଲେ। କଣ ଆଣିଥିଲେ ଜଳଖିଆ ବରା, ସିଙ୍ଗଡା ହୁଁ।
ଆଜ୍ଞା ଏ ତେଲ ଭାଜି ଜିନିଷ‌ଓରା ଆପଣ କାହିଁ ଖାଉଚନ୍ତି। ଦେହ
ହଁ କଣ କରିବା ବନ୍ଧୁ ଘରତ ନେଇ ଆସିଥିଲେ ଆଉ ଆଉ ଆମେ କଣ ମନା କରିପାରିବା।
ଆଜ୍ଞା ହଁ ଦିନେ ଅଧେ ଖାଇଲେ ଚଳିବ ଆଉ।
ହଁ ଆଉ ସେ ଆଣିଚନ୍ତି ଆମକୁ ଆମ୍ ଆମେ କଣ ଫେରାଇଦବା କି।
ଆ ଦେଇ ଘର ସମସ୍ତେ ଭଲ ଥିଲେ ଭଲ ଆ
ହଁ ସବୁ ଭଲ ଅଛନ୍ତି। ସେ ସବୁ କଥାବାର୍ତ୍ତା ହେଲେ ହଁ ଫେରିଲେ ଆମେ ଫେରି ଲୁ ବା କେତେ ପାଞ୍ଚଟା ସାଢେ ପାଞ୍ଚଟା ହେଲା ହଁ ପାଞ୍ଚଟା ସାଢେ ପାଞ୍ଚଟା ଫେରିିଲୁ।
ହଁ ଆପଣ ସଞ୍ଜ ସନ୍ଧ୍ୟା ଟାଇମରେ ଆସିଲେ ନାଁ କି।
ହୁଁ ସନ୍ଧ୍ୟା ଟାଇମରେ ଆସିଲୁ ଆଉ କହିଲେ ରହିଯା ସଞ୍ଜ ବେଳକୁ ଯିବ ଆଉ। କୋହୁଥିଲେ ରହିଯିବାକୁ ଦେଇ ଘର। ଆମେ କହିଲୁ ନାଇଁମ। ଘରେ କେହି ନାହାନ୍ତି ରହିବୁ ଆମେ ଆଉ ଯାଉଚୁ ଆଉ କେ
ଆଉ ଆପଣ କଣ ଏବେ କରୁଚନ୍ତି। ଚାକିରି ଫାକିରି କଣ କଲେଣି ନା ଘରେ ଅଛନ୍ତି?
ନାଇଁ ଆ ଚାକିରି ଆ ଚାଷ ବାସ କରୁଚୁ ଆଉ ଚାକିରି କୋଉଠି ଆଉ ଅଛି।
ଚାଷରେ ବି ଭଲ ପଇଷା କମେଇ ପାରିବେ। ଭଲ ଆପଣ କଣ ଚାଷ ମାନେ ଏଇ ଧାନ ଫାନ ପରେ କଣ ବିରି ଫିରି ମୁଗ ଫୁଗ ନା
ହଁ ଆମେ ସେ ଧା-ଧାନ, ମୁଗ, ଏଇ କୋଳଥ ହଁ ଆଉ କଣ ଏଇ ବାଇଗଣ
ଆ ଆପଣ ତ ବଢିଆ ଚାଷ କରୁଛନ୍ତି। ଭଲ ଭଲ ଭଲ ଭଲ ବି ପଇସା କମଉଥିବେ।
ହଁ ସେମିତି ଭଲସେ କୋଉ ଥର ହଉଛି, କୋଉ ଥର ହଉନି, ସେମିତି କ ସବୁ
ଆଉ ସିଆଡେ ତମ ଆଡେ ତ ଭଲ ଆପଣଙ୍କ ଆଡେ ତ ଭଲ ପରିବା ଫରିବା ଚାଷ ଫାସ ହଉଥିବ। ନା ନାଇଁ? ହାଲୋ। ହାଲୋ। ହାଲୋ। ଆଜ୍ଞା, ଆପଣଙ୍କ ନେଟୱାର୍କ ପାଉନି? ହାଲୋ। ହାଲୋ। ହ। ଆଜ୍ଞା ଆପଣଙ୍କ ଆପଣ ଟିକେ ପଦାକୁ ଆସି କଥା ହୁଅନ୍ତୁ, ଆପଣଙ୍କର ନେଟୱାର୍କ ପାଉନି।
ତମେ ବୋଧେ ଘରେ ଭିତରେ ଅଛ?
ନାଇଁ ନାଇଁ ଆଜ୍ଞା, ମୁଁ ପୁରା ପଦାରେ ଗପୁଛି ପୁରା ମୋର ନେଟୱର୍କ ଫୁଲ ଅଛି।
ଆଛା, ହଉ ନାଇଁ ମୁଁ ଟିକେ ପଦାର ର ସେ ଟିକେ ଟେ ଅପଡାଉନ ହଉଛି ଆଉ
ଆଛା, ହଁ ନା ମୁଁ ପଚାରୁଥିଲି ଆପଣଙ୍କର କଣ ସବୁ ଫସଲ ହଉଛି ସେଠି? ଦେ କ
ଆମର ସବା ଫସଲ ଏଇଆ ଏଇ ଏଇ କଣ ଏଇ ଯଉ ଆମର ବାଇଗଣ, ଜହ୍ନି, ଭେଣ୍ଡି, ସବୁ ଲାଗିଛି ହାଁ ଏଇ ସବୁ ଫସଲ ଆଉ କଣ ଆଉ ଅଛି, ଆଉ କିଛି ନାହିଁ। ତମ ସାଡେ କଣ ଫସଲ କିଛି ନା ନାଇ ସେଇଠି କିଛି ନାଇଁ, ଖାଲି ଧାନ ହଁ ନିଜ ହାତରେ କିଛି କରଛୁ, ଭାଗ ଦେଇ ଦଉଛି କିଛି, ଏମିତି ଆଉ ଚାଲିଛି ଆଉ ସବୁ କଣ କରିହବ?
ଭାଗ ଯାହାକୁ ଦେଇଛନ୍ତି ସେ ଠିକ ଟାଇମ ରେ ସବୁ ପଇସା ପତ୍ର ଦଉଛନ୍ତି ତ? ତାଙ୍କ କାମ ସରିଲା ପରେ ବିକ୍ରି କରିସାରିଲା ପରେ,
ହଁ ତମ କଥା, ହଁ କୁହନ୍ତୁ,
ଆଜ୍ଞା, ମୁଁ କହିଲି କାମ ସରିଲା ପରେ ସବୁ ଆଜ୍ଞା, ଏବେ ଶୁଭୁଛି, କାମ ସରିଲା ପରେ ଆପଣଙ୍କୁ ଠିକ ଠାକ୍ ପଇସା ପତ୍ର ସବୁ ଦଉଛନ୍ତି ତ?
ହଁ ହଁ ହଁ ହଁ ଠିକ ଠାକ ଦଉଛନ୍ତି ଆଉ ଏଇଠ ସ ଦେବିନି ଆଉ କାମ କର ଆମକୁ ପଇସା ଦେବେନି ଆଉ କାହାକୁ ଦେବେ?
ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଆ ସମୟ କମ ଅଛି ମୁଁ ଆଉ କଥା ହେଇପାରୁନି ଆଜ୍ଞା, ଆଜ୍ଞା ରଖୁଛି ଆଜ୍ଞା ଆଜ୍ଞା।